ହଁ।
ହଁ ଆଉ କଣ କରୁଚୁ କଣ ଏବେ?
ଏ ଏଇଠି ଥିଲି ଘରେ ଆଉ।
ଆରେ ମୁଁ କଲ କରିଥିଲି କଣ ପାଇଁ କହିଲୁ ଯୋଉ ନୂଆ ବର୍ଷ ପାଖେ ଆସୁଛି ନା କଣ ଗୋଟେ ଫିଷ୍ଟ୍ କଲେ ହୁଅନ୍ତାନି ନୂଆ ବର୍ଷରେ? ହୁଁ ହୁଁ କଣ କହୁନୁ? ଆରେ ମୁଁ ଭାବୁଥିଲି କଣ କହିଲୁ ଗୋଟେ ପିକନିକ୍ କରିବା। ଆଉ ପିଷ୍ଟ୍ ର ବି ଆୟୋଜନ କରିବା।
ହୁଁ ଉଁ। ହଁ ଭଲ ହଁ ଭଲ ହବ ତ।
ଆଉ ପିକ୍ନିକ୍ କୋଉଠି କରିବା?
ପିକନିକ ଆମର ସ୍ପଟ ରଖିଦେ ଆମର ଏଠି କୋଉଟି କହିଲୁ ହୁଁ ଉଁ ସେ ଯୋଉ ଆମର ଏଠିମ ଉଁ ହୁ କୋଉ ଜାଗାଟା କହିଲ ଆମର ଯୋଉ ଜଙ୍ଗଲ ନାହିଁ ଗୋଟେ ଜ ଧରତଙ୍ଗଲ ଜଙ୍ଗଲ ନା କଣ ସେଇଟା କୁହନ୍ତି?
ହଁ ଧଲ ତଙ୍ଗଡଙ୍ଗ ହଁ ସେଇ ଫିଷ୍ଟ କଲେ ବି ହଁ ନାଇଁ ସେଠି ବୋହୁତ ଦୂର ହେଇଯିବ।
ର ହେଇଯିବ।
ହଁ ଏଠି ପାଖାପାଖି କଲେ ଭଲ ହୁଅନ୍ତା କାହିଁକିନା ଜେଣ୍ଟସ୍ ଲେଡିଜ୍ ଆମେ ଫିଷ୍ଟ କରିବା ନା ସେଠି ପୁଅ ପିଲା ଝିଅ ପିଲା କାଇଁନା ଆମେ ପୁଅ ପିଲା ଖାଲି ହେଇଥିଲା ଫିଷ୍ଟ କିଛି ନାହିଁ ଏତେ ଦୂର ଝିଅ ପିଲା ଏତେ ରାଜି ହେବେ କି ନାଇଁ ଫିଷ୍ଟ ପାଇଁ ଏତେ ଦୂର। ନା କହୁନୁ ଠିକ୍ ହେବ ନା ଭୁଲ?
ହୁଁ।
ବହୁତ ଦୂର ହେଇଯିବ ନା ଏଇଠି ପାଖାପାଖି ଫିକ୍ସ୍ କଲେ ହୁଅନ୍ତା।
ହୁଁ ହୁଁ। ହଁ ଠିକ ଅଛି ଦେଖିଆ ଏଇ ପାଖାପାଖି ଗୋଟେ କଣତୁ ଗୋଟେ ଜାଗା ବାହା କନୁ।
ଆମର ଏଇ ଯୋଉ ଛତା ମଠ ବୋଲି ଅଛି ଆମ ପାଖାପାଖି ଏଇଠି ନହେଲେ ଆଉ କୋ ନା ସ୍କୁଲ୍ ରେ ବ୍ୟାଚ୍ ଫିଷ୍ଟ୍ କରିଦବା? ହଁ ସ୍କୁଲରେ ବ୍ୟାଚ୍ ଫିସ୍ କରିଦବା ପାଖ ହବ ନା ସୁବିଧା। ଆଉ ଧସଙ୍ଗ ଟା ବୋହୁ ଦୂର ହବ ନା ସେ ଆରେ ଧରତଙ୍ଗଡ଼ ବୋହୁତ ଦୂର ହବ ସମସ୍ତେ ରାଜି ହେବେ କି ନାଇଁ ଫିଷ୍ଟ ପାଇଁ ବୁଝିପାରୁଛୁ ନା ନାଇଁ?
ମୁଁ କହିଲି ସବୁ ପୁରୁଣା ଟିଚର ମାନଙ୍କୁ ବି ଡ଼କିଆ ହେଲା କି?
ହଁ ହଁ ହଁ ସବୁ ଟିଚର ମାନଙ୍କୁ ଡ଼କେଇବା ଫିଷ୍ଟ ରେ।
ଉଁ ଉଁ।
ହଁ ଆଉ ଶୁଣୁ ହ୍ୟାଲୋ। ମୁଁ କହିଲି କି ନୂଆ ବର୍ଷରେ କେକ୍ ବି କାଟିବା।
ହୁଁ ହୁଁ ହୁଁ ଆମର ଏଇଠି ମାର୍କେଟ ରେ ତ ସ ସବୁ ସୁବିଧା ସଉଦା ପତ୍ର ସବୁ କରିଦବା।
ଆଉ ତାହେଲେ ଭଲ ହେଲାତ ଫିଷ୍ଟ୍ ରେ ସୁବିଧା ହବ ଆଉ।
ରେ ଥିଲେ କେତେ ପଚାଶେ କି ଷାଠିଏ ପିଲା ନୁହେଁ କି?
ହଁ ହଁ ହଁ ସମସ୍ତଙ୍କୁ କହିବା ଫିଷ୍ଟ୍ ପାଇଁ। ସ ସମସ୍ତେ ବି ତ କଣ ଫିଷ୍ଟ୍ ପାଇଁ ରାଜି ହେବେ କି ଯେତିକି ଜଣ ଫିଷ୍ଟ୍ ପାଇଁ ରାଜି ହେବେ ଆମେ ଫିସ୍ କରିବା ଆଉ ବ୍ୟାଚ୍ ଫିଷ୍ଟ୍ ଆଉ।
ସେମା
ଆଉ ସବୁ ଟିଚର ମାନଙ୍କୁ ବି ଜଣେଇବା ଫିଷ୍ଟ ହଉଛି ବୋଲିବ୍ୟାଚ ଫିଷ୍ଟ ସବୁ ଟିଚର ମାନଙ୍କୁ ଡାକ
ବ ହୁଁ ସମସ୍ତେ ନିଜ ନିଜ ଜବରେ ତ ବ୍ୟସ୍ତ ରବିବାରିଆ ରଖିବା।
ହଁ ରବିବାରିଆ ଫିଷ୍ଟ ରଖିବା ବି ତଥାପି ସମସ୍ତଙ୍କୁ ଜଣେଇଦବା କି ବହୁତ ଦିନ ଆଗରୁ ଜଣେଇ ଦେଲେ ତଥାପି ମାସେ ଦୁଇ ମାସ ଥିବ ଫିସ ଷ୍ଟ ପାଇଁ ଜଣେଇ ଦେଲେ ସେମାନେ ଆସିପାରିବେ ଫିଷ୍ଟକି।
ହଁ
ବୁଝିଲୁ?
ହୁଁ ତଣ ତ ବାଉ ଆ ହଁ ଆଉ ସେ ଯୋଉ ଆମର ଯୋଉ ବ୍ୟାଚ ଫିଷ୍ଟ। କରିବାନି କି ଆମର ଗୋଟେ ବ୍ୟାନର ଲଗେଇବା କି ଆମେ ଦି ହଜାର ଦଶର ସରି ଦିଇ ହଜାର ବାର ର ଆମେ ପିଲା ବୋଲି।
ହଁ ବ୍ୟାଚ ପିଲା।
ହୁଁ ହଁ ଗୋଟେ ବ୍ୟାନର ତିଆରି କରିବା। ହୁଁ ଆମ ଫଟୋ ବି ସବୁ ଲଗେଇଦବା ସେଇଥିରେ। ଭଲ ହବ ହୁଁ ସବୁ ପିଲାଙ୍କର ପାସପୋଟ ସାଇଜ ଫଟ ଆଇଲେ
ହଁ ଆଉ ଡେକୋରେସନ ବି କରିବା।
ହଁ ଡେକୋରେସନ ଟା ମେନ ଆଉ ସବୁ ଟିଚରଙ୍କୁ ଡାକିବା।
ହଁ ଡେକୋରେସନ ବି କରିବା। ଆଉ ଯୋଉ ମୁଁ କହିଲି ଫିଷ୍ଟରେ କଣ କଣ ଆଇଟମ କରିବା ବନେଇବା।
ଫିଷ୍ଟ ରେ ଭେଜ କରିବା ନନ ଭେଜ କରିବା ଆଉ।
ହଁ ଭେଜ ଆଇଟମ କଣ ସବୁ ରଖିବା ଫିଷ୍ଟରେ?
ଆ କଣ କହିଲୁ?
ଭେଜ ଆଇଟମ କଣ ରଖିବା ସାଧା କଣ ରଖିବା ଖାଦ୍ୟ।
ଭାତ ଡାଲି
ବ
ଆଉ ଆଳୁ ପୋଟଳ ପନିର ଆଉ ଖଟା ରଖିବା ଭେଜ ଆଇଟମ୍।
ହୁଁ ପନିର ପନିର ରଖିଲୁଟି?
ହଁ ପନିର ବି ରଖିଲି ଆଉ ନନଭେଜ ଆଇଟମ କଣ କରିବା?
ନନଭେଜ ର ରଖିବା ଚିକେନ ମାଛ ଆଉ ଚିଙ୍ଗୁଡି।
ଓହୋ ଠିକ ଅଛି ଆଉ ମଟନ କରିବା କି ନା ମଟନ କରିବାନି?
ନାଇଁ ବଜେଟ ଅଧିକା ହେଇଯିବ କିଏ ଦଉଥିବ ନ ଦଉଥିବ ହଁ।
ଶୋ ମଟନ ଗୋଟେ କେଜିକି ଆଠଶହ ଟଙ୍କା।
ହୁଁ।
ମଟନ ଟା ତାହେଲେ କରିବାନି ଭାତ ଏ ସରି ଆମର ଚୁଙ୍ଗୁଡି ଚିକେନ ଆଉ ମାଛ କରିଦବା ଆଉ।
ହୁଁ ହୁଁ। ଆଉ ମୁଁ ରୋଷେଇଆ ନନାଟା ବୁଝିଦେବି ଜା ନାଁ କଣ କହୁଚୁ?
ଆଉ ଯୋଉ ଭାତ କଣ ର ଫାଏ
ହଁ ଫ୍ରାଏଡ ରାଇସ୍ ଭଳିଆ କରିଦଉନୁ ଭଲ ଲାଗିବ।
କୋଉ ଚାଉଳ ଆଣିବା କହିଲୁ ଭାତ ପାଇଁ।
ଉଁ ଭାତ ପାଇଁ ସେ ଯୋଉ ଷାଠିଏ ଟଙ୍କା ଵାଲା ଯୋଉ ଚାଉଳଟା ତା ନାଁ କଣ?
ହଁ ନା ତମେ ଜାଣିନ ହଁ। ଆଉ ତାହେଲେ ସେଇ ଷାଠିଏ ଟଙ୍କା ଯଉ କହୁଚ ଚାଉଳ ସେଇ ଷାଠିଏ ଟଙ୍କା ବାଲା ଚାଉଳ ନେଇଆସିବା। ଆଉ ଚିକେନେ ନନଭେଜ୍ ର ଆଇଟମ୍ ପାଇଁ ଅଧିକା ଆଣିବା। ବୁଝିଲୁ ଚିକେନ ଅଧିକା ଆଣିବା। ମାଛ ଅଳ୍ପ ଟିକେ ଆଣିବା।
ହୁଁ ଚିକେନ୍ ଟିକେ ଅଧିକା ଖାଇବେ ପିଲା। ହୁଁ।
ପି ଅଧିକା ଆଣିବା ଆଉ। ହଁ ଆରେ ମୁଁ କହୁଥିଲି କଣ କହିଲୁ ଆଉ ଗୋଟେ ଆଇଟମ୍ ଆଡ କରିବା କି?
କଣ?
ଆମେ ଚିଲି ଛତୁ କଲେ କେମିତି ହୁଅନ୍ତା?
ହଁ ସେଇଟା ବି କଲେ ଭଲ।
ହଁ ସେଇ ଚିଲି ଛତୁ କରିବା ଆଉ।
ଉଁ, ଆମେ କଣ କରିବା ଆମେ ଏଇ ହାଟ ରୁ କିଣିଦବା ପରିବା ପତ୍ର ହେଲା କି।
ହଁ ହଁ ଭଲ ହବ। କମ୍ ପଇସାରେ ବି ସଉଦା ବି ହେଇଯିବ ନା ହାଟରୁ କିଣିଲେ।
ଆମେ କଣ କରିବା ତୋର ମୋର ଆଗ ପଇସା ଆଦାୟ କରି କରିଦେଇଥିବା। ପିଲା ପରେ ଦେଲେ ଆମେ
ହଁ ସେଇଥିରେ ହିସାବ କରିଦବା ଆମ ଲିଷ୍ଟରେ ଆଉ ହଁ।
ହୁଁ ହୁଁ। ଆଉ କଣ ତାଙ୍କୁ ଆ ଗ ମାଗିବା କି ପଇସା ଦିଅ ଫିଷ୍ଟ ପାଇଁ ହବ ହଁ।
ହଁ।
ଆଉ ଟିଚର୍ ମାନଙ୍କୁ କେମିତି କଣ ଇନଭାଇଟ୍ କରିବା?
ଟିଚର୍ ମାନଙ୍କୁ ଆମେ ଇନଭାଇଟ୍ କରିବା କହିବାକୁ ପଡିବ ଯାଇକି। ଟିଚର୍ ମାନଙ୍କୁ ଡାଇରେକ୍ଟ ଯାଇକି କହିବାକୁ ପଡିବ ନା କି ଆମେ ଏମିତି ବ୍ୟାଚ୍ ଫିଷ୍ଟ କରୁଚୁ ଆଉ ଆପଣ ଆସିବେ ବ୍ୟାଚ୍ ଫି ସେଇ ଦିନ ହଉଚି ଆପଣ ବ୍ୟାଚ୍ ଫିଷ୍ଟ କୁ ଆସିବେ।
ଉଁ ନା। ମୁଁ ତ ତାଙ୍କ ଘର ସବୁ ଟିଚର୍ ମାନଙ୍କର କୁଆଡେ ମୁଁ ମୋର ମନେ ନା
ନା ଆମେ ବୁଝିବା କଣ୍ଟାକ୍ଟ କରିବା ନା ପିଲା କହିବେ କୋଉଠି ଟିଚରଙ୍କ ଘର ଅଛି। ଆମେ ସେଇଠୁ ଲୋକଙ୍କଠୁ ବି ବୁଝିଦେଲେ ଲୋ ଲୋକ କହିଦେବନି କି ଟିଚରଙ୍କ ଘର ଏଇ
ନାଇଁ ଜ ଗୋ ଜଣଙ୍କ ଗୋ ଜଣଙ୍କ ଟିଚରଙ୍କ ନମ୍ବର ନେଇ ଆସିଲେ ସମସ୍ତଙ୍କ ନମ୍ବର ମିଳିଯିବ।
ନା ବି ଲୋକଙ୍କୁ ବି ପଚାରିଦେଲେ ସେ ସ୍କୁଲ ପାଖାପାଖି ଲୋକଙ୍କୁ ପଚାରିଦେଲେ ସେ ଲୋକ ବି କହିଦେବେ କି ଏଇ ଟି ଟିଚରଙ୍କ ଘର ଏଇ ଗାଁରେ। କି ଏମିତି କହିଦେବେ ନା।
ହୁଁ। ନା ଆମ ସେଇ ସ୍କୁଲ ରେ ହିଁ ଫିଷ୍ଟ ଟା ଆୟୋଜନ କଲେ ଭଲ ହବ।
ହଁ।
ହୁଁ। ତାପରେ ଆମେ ଯୋଉ ପାଖାପାଖି ପିଲା ରହିଲେ ଆମେ ସବୁ ଆରେଞ୍ଜମେଣ୍ଟ ଯାଇଁକି କରିବା। ଆଉ ଯିଏ ଦୂର ଦୂରରୁ ଆସିବେ, ହଁ ସେମାନଙ୍କୁ କିଛି
ଫାଷ୍ଟ ପିଲାଙ୍କ ଲିଷ୍ଟ ବନେଇବାକୁ ପଡିବ। ତାପରେ ଏ ମାନେ କ୍ୟାସ୍ କଲେକ୍ସନ କରିବାକୁ ପଡିବ।
ହୁଁ।
କି ଆମେ କେତେ କ୍ୟାସ୍ ଆଦାୟ ହବ ଫିଷ୍ଟ ପାଇଁ। ତାପରେ ସେଇଠୁ ସଉଦା ଆସିବ। ହଁ ସବୁ ସଉଦା ର ଦାୟିତ୍ୱ ଡେକୋରେସନ୍
ଆମେ ବି ମାନେ କଣ କହିଲୁ ସବୁ ଖାଇବା ଫାଇବା ଯେମିତି ଭଲ ହବା ଦରକାର। ନହେଲେ ଗଲା। ଆମେ ଶୁଣୁ ଫାଷ୍ଟ କଣ କରିବା କୋଲ୍ଡ ଡ୍ରିଙ୍କସ୍ ଟିକେ ନେଇଆସିବା।
ହଁ କୋଲଡଡ୍ରିଙ୍କସ୍ ନେଇଯିବା ହଁ ଆଉ କଣ କହିଲୁ ସେଇଠୁ ତ ପାଖରେ କେକ୍ ସପ୍ ଅଛି ନା କେକ୍ ବି ସେଇଠୁ ନେଇଯିବା ଆଉ କହୁଥିଲୁ ତ ସେଠି
ହୁଁ ଆଉ ଆଇସ୍କ୍ରିମ ବି ଟିକେ କିଛି ରଖିଥିବା ଇଏରେ ଖାଇ ଚାଲିଲା ପରେ ସମସ୍ତେ ଆଇସିକ୍ରିମ।
ହଁ ଠିକ କଥା ଗୋଟେ ମନେ ପକେଇ ଦେଇଛୁ ଆଇସ୍କ୍ରିମ ଟା ବି ନେଇଯିବା।
ହୁଁ ହୋଲସେଲ ଲିଙ୍କ ରୁ ଆଣିବା ଟି ଆଇସ୍କ୍ରିମ୍।
ଆଉ
ମୁଁ କହିଲି ଭଲସେ ହୋଲସେଲ ଲିଙ୍କ ଯୋଉଠି ନାହିଁ ଆମ ମାର୍କେଟ ରେ ସେ ଯୋଉ କରୁନାହାନ୍ତି। ସେଇଠି ଆଣିବା କଣ ତାଙ୍କ ନା
ହଁ ସେ ଯୋଉ ଡିଷ୍ଟ୍ରିବ୍ୟୁଟର ତ ଯୋଉ ତମର ସେଇପଟେ ଲୋକ ଯିଏ ଡିଷ୍ଟ୍ରିବ୍ୟୁଟର ଜଣେ ଅଛନ୍ତି ତ ଯୋଉ ଖଡକପୁର ନା କଣ ଡିଷ୍ଟ୍ରିବ୍ୟୁଟର ଜଣ ଅଛନ୍ତି ମୁଁ ଶୁଣିଥିଲି।
ହଁ ଯୋଉ ସଇ ସଇ ସଇ ତାଙ୍କ ନାଁ ନା କଣ।
ହଁ ହଁ ହଁ ସେଇଠୁ ତାହେଲେ ଆଇସ୍କ୍ରିମ ନେଇଯିବ ଆଉ। ଜଗନ୍ନାଥପୁର ଯୋଉ ଖଡଗପୁର
ହଁ ହଁ ଗଡପଡ଼ ହୁ
ହଁ ହଁ।
ହଁ ସିଏ ତ ଆ ଡିଷ୍ଟ୍ରିବ୍ୟୁଟର ନା ସେ ପୁରା କମ୍ ରେଟରେ ଦେଇଦେବେ।
ହଁ।
ହୁଁ ତାପରେ ସେ ତୋର ଚିହ୍ନା। ଚିହ୍ନା ବି ହୁଁ।
ହଁ।
ହୁଁ ଏମ ଦେ ଆଉ। ହଁ ଟିକେ ସବୁ ସାଙ୍ଗ ପିଲାଙ୍କୁ କେମିତି କଣ ଆଗ କଣ୍ଟାକ୍ଟ କରିବା ସେ କଥା ଚିନ୍ତା କରିବା।
ହଁ ଆଉ କଣ ସବୁ ଆଣିବା କହ।
ଆଉ କଣ ସଉଦା ତ ତୋର ମୋର ମିଶିକି ଯାଇଁକି ହେଡି ଦୋକାନରୁ କରିଦବା। ସେଇଟା କିଛି ପ୍ରୋବ୍ଲେମ ନାହିଁ ସଉଦା ହ୍ୟାଲୋ।
ଆଉ ତାହେଲେ ଫାଇନାଲ ହେଇଗଲା ଫିଷ୍ଟ୍ କରିବା ନା କଣ?
ହୁଁ ହୁଁ ଶୁଣ ମୁଁ କହିଲି କି ମୁଁ କହିଲି ସଉଦା ମୁଁ ରୋଷେଇଆ ନନାଙ୍କ ପାଖକୁ ଯାଏ ଆଗ
ହଁ।
ସେ କେତେ କଣ ଯାହା କ୍ଵାଣ୍ଟଟି ଦେଲେ ସିନା ଆମେ କିଣିଆ ହୁଁ
ଆଉ କେତେ ଲିଷ୍ଟ ଟା ଟିକେ ସଉଦାର ଲିଷ୍ଟ ଟା ଟିକେ ବନେଇଦବା ବୁଝିଲୁ କି? କଣ କଣ ସଉଦା ଆସିବ କଣ କଣ? କିଣା କିିଣି ହବ ସବୁ ଲିଷ୍ଟ ଟା ବନେଇବାକୁ ପଡ଼ିବ ବୁଝିଲୁ।
ଆ ସେଇଟା ସିନା ନନା ଦେଲେ ହବ। ରସିଆ ନନା ଦେବେ ଆମେ କଣ ମାନେ ଇଏ କରିପାରିବା କି?
ନା ଆମେ ତ ଏଷ୍ଟିମେଟ କରିପାରିବାନି କି କଣ କେତେ ଜିନିଷ କିଣା କିଣି ଜିନିଷ ଆମେ ତ ଅନୁମାନ କରି କହିପାରିବିନି ନାଁ ସେ ତ ରୋଷେଇଆ ନନା ଯାହା ଲିଷ୍ଟ୍ ଦେବେ ସେ ଅନୁସାରେ ଆମକୁ ସଉଦା କିଣିକି ଆଣିଆକୁ ପଡ଼ିବ।
ହୁଁ।
ହଁ।
ନେଆ ଆଉ ଆଉ ଟିଚର ମାନଙ୍କ ପାଇଁ କିଛି ଫୁଲ ତୋଡ଼ା ଆଣିବା।
ହଁ ଟିଚର ମାନଙ୍କ ପାଇଁ ଫୁଲ ତୋଡ଼ା ଆଣିବା ଆଉ।
ହଁ ତାଙ୍କୁ ଟିକେ ଗିଫ୍ଟ ଗୋଟେ କଣ ଦେଲେ ଭଲ ହୁଅନ୍ତା?
ହଁ ହଁ।
ଯାଇ ସେ କହିବେ କି ନାଇଁ ମୋ ଛୁଆ ମାନେ ମତେ ଗୋଟେ ଏତେ ସମ୍ମାନିତ କଲେ ଆମେ ତାଙ୍କୁ ଟିକେ ଭଲ ଲାଗିବ।
ହଁ ହଁ ହଁ। ଆଉ ତାହେଲେ ସକାଳୁ ବି ସବୁ ଜିନିଷ ରେଡ଼ି କରିବାକୁ ପଡ଼ିବ। ସଉଦା ହେରିକା ନେଇକି ପରିବା କଟା କଟି କରିବାକୁ ପଡ଼ିବ ସବୁ ଚିକେନ ମାଛ ଚୁଙ୍ଗୁଡି ଆଣିବାକୁ ପଡ଼ିବ
ଆମର ଜଣେ ଟିଚର ଥିଲେ ମନେ ଅଛି ବିଦୁଇ ଦି?
ହଁ ହଁ ମନେ ଅଛି।
ସିଏ ସିଏ ବହୁତ ଭଲ ପାଆନ୍ତି ହେଲା କିି ମତେ। ସିଏ ଏବେ ଆଉ ନାହାନ୍ତି। କିନ୍ତୁ ତାଙ୍କୁ ସେ ଥିଲେ ହୁଏ ତ ଭଲ ଥାନ୍ତା ସିଏ ମାନେ କଂ? କଇଲୁ ମତେ ଏତେ ଭଲ ପାଆନ୍ତି ମାନେ ମତେ ମତେ ସବୁବେଳେ ପଚାରିବେ ତୁ କେମିତି ଅଛୁ ଆଗ କହ।
ହଁ। ହଁ ତାପରେ।
ହଁ ଏମିତି ସବୁବେଳେ ପଚାରନ୍ତି ତାଙ୍କ କଥା ଟା ମନେ ପଡିଯାଉଛି କି ସିଏ ଥିଲେ ଆଜି। ଆମ ବ୍ୟାଚ ଫିଷ୍ଟ ସେ ଯୋଗ ଦେଇଥାନ୍ତେ। ଯେମିତି ବି ହଉ ହୁଁ।
ଆଉ ତାହେଲେ ସେ ନୂଆ ବର୍ଷ ପୂର୍ବରୁ। ସବୁ ଯୋଗାଡ କରିବାକୁ ପଡିବ ତାପରେ ପଇସା କଲେକ୍ସନ କରିବାକୁ ପଡିବ ବହୁତ କାମ ରହିବ।
ତ ଆମେ କଣ କରିବା ଗୋଟେ ଡେଟ୍ ଫିକ୍ସ କରିଦବା ଆମେ କହିଦବା କି ସେ ନିୟୁ ଇୟର ଦିନ କରିବା ଏହା କହିବା।
ହଁ ନିୟୁ ଇୟର ଦିନ ଫିଷ୍ଟ ଟା କରିବା ବ୍ୟାଚ ଫିଷ୍ଟ ବୁଝିଲୁ କି।
ହଁ ତାଙ୍କୁ କହିଦେବା କି ନିଅର ନିଅର ତ ସମସ୍ତଙ୍କର ଛୁଟି ଥିବ ନା।
ହଁ ହଁ।
ଆ
ଏମିତି ଆଉ ହଉ।
ଉଁ ହୁଁ।
ହଉ ମୁଁ ଯାଉଚି ଟିକେ କାମ ଅଛି। ମୁଁ ଟିକେ ଯାଉଛି ଏବେ ଦୋକାନ ଯାଉଛି ବୁଝିଲୁ କି।
ହୁଁ ଆଉ ତ ଫିଷ୍ଟ କଥା କଣ ସବୁ କାହା ସବୁ ନମ୍ବର ଅଛି ମତେ ଟିକେ ପଠେଇବୁ ତ।
ହଁ ହଁ ହଁ ହଉ ମୁଁ ଯାଉଛି ଏବେ ଦୋକାନ ଟିକେ ମୁଁ ତତେ ପରେ କଲ କରିବି ଆଉ।
ତୁ ପରେ କରିବୁ ଶୁଣୁ ଆଗ ମତେ ନମ୍ବର ସବୁ ହ୍ୱାଟସଆପ ରେ ପଠେଇ ସାରେ
ହଁ ହଁ।
କାରଣ ମୁଁ ଫେରେ ସମସ୍ତଙ୍କୁ ଫୋନ କରିବି ନା ମୁଁ ଅଧେ ପିଲାଙ୍କୁ ଫୋନ କରୁଛି ତୁ ଅଧେ ପିଲାଙ୍କୁ ଫୋନ କର।
ଓହୋ ହଉ।
ହଁ।
ହଁ ହଁ ତାହେଲେ ଫିଷ୍ଟ କନଫର୍ମ ହେଲା ଆଉ ନା କଣ।
ହୁଁ ହୁଁ
ହଁ ମୁଁ ତତେ ଜଣେଇବି ଫିଷ୍ଟ କଥା କନଫର୍ମ କି ନାଇ ମୁଁ ତତେ ଜଣେଇବି ହେଲା କି।